ହୁଁ ଆଉ କଣ ଖବର? ବର୍ଷା ପାଇଁକି ଭାଇ କଣ ଖବର? ପ୍ରଣାମ ପ୍ରଣାମ। ଜୟ ଜଗନ୍ନାଥ ନମସ୍କାର ଜୟ ଜଗ ହର ହର ମହାଦେବ, ଆଉ ସବୁ ଭଲ ନା?
ଆଜ୍ଞା ଆଜ୍ଞା ସବୁ ଭଲ, ହଁ ବର୍ଷା ତ ଜୋରରେ ହଉଛି ଆଉ।
ଏଇସବୁ କରି ଆମ ଆଡେ ହଉଛି ନା କଣ, ରାତି ତିନିଟାରୁ ନା ତମର କେତେବେଳେ ରାତି ଆମର ତିନିରୁ, ତମର କେତେ? ତମର କୋ କୋଉ ଲୋକେସନ୍, ଲୋକେସନ୍ ତମର କୋଉଠିକା?
ଆଜ୍ଞା କେଉଁଝର।
ଏ ତମ ସେ କେଉଁଝର ଆଡେ ସମସ୍ତଙ୍କର ବର୍ଷା। ଜୋର ଜୋରରେ ହଉଛି ଆଉ, ଢେଙ୍କାନାଳ ଡିଷ୍ଟ୍ରିକ୍ଟ ରେ ବି ହଉ ଚି, କିନ୍ତୁ ଆଉ ଯାଜପୁରରେ ବର୍ଷା ଏତେ ଜୋରେ ହଉଛି ଯେ ଆଉ ଗାଧୁଆ ପାଧୁଆ ସଇଲାଣି ନା?
ଆଜ୍ଞା ଆଜ୍ଞା ଚାଲିଚି।
ଗାଧୁଆ ପାଧୁଆ ସଇଲାଣି?
ଆଜ୍ଞା ସରିଗଲାଣି।
ମୁଁ ଗାଧେଇନି ଖାଇନି କିଛି କରିନି।
ଯେହେତୁ ବର୍ଷା ହଉଚି, ଟିକେ ଡେରିରେ ଗାଧେଇବି ଆଉ।
ମୁଁ ଗାଧୁଆ ପାଧୁଆ କଣ ସକାଳୁ କରିଦିଏ ଯେ, ଆଜି ରବିବାର ଟା ଆଉ ଆଜ୍ଞା ତମେ ପ୍ରଫେସନ କଣ କରୁଚ, କଣ କାମ କରୁଚ?
ନାଇଁ ଆଜ୍ଞା ଏବେ ପଢାପଢି ସରିଲା, ଏବେ ଆଉ କିଛି କରିନି ଏବେ। ଘରେ ଚାଷ ବାସ କରନ୍ତି, ତାଙ୍କ ସହିତ କରେ ଆଉ।
ପାଠ ମାନେ କୋଉ କଣ କୋଉ ଶ୍ରେଣୀ ପଢ଼ୁଚ?
କଣ କହିଲ?
ଓ ପ୍ଲସ ଟୁ ନା ପ୍ଲସ ଥ୍ରୀ?
ହଁ ପ୍ଲସ୍ ଥ୍ରୀ ସରିଗଲାଣି।
ପ୍ଲସ ଥ୍ରୀ କୋଉ କୋଉଠି ପଢୁଥିଲ?
ଆମର ଏଠି କେଉଁଝରରେ ରେକୁଟିଆ।
ଓ କେଉଁଝରର କେଉଁଝରରେ କୋଉ ରେକୁଟିଆରେ?
ଆଜ୍ଞା।
ହଁ। ଆର୍ଟ୍ସ ପଡୁଥିଲ ନା ସାଇନ୍ସ? ଆମର ଯାଜପୁର ଟାଉନ୍। ଯାଜପୁର ଟା।
ଆଚ୍ଛା ଆଚ୍ଛା ଟାଉନ୍ ରେ ନା?
ଉଁ - ନାଁ - ନାଁ ରୋଡରେ ଆଉ।
ଆଜ୍ଞା।
ଘରଟା ଡୁବୁରି?
ଆଜ୍ଞା।
ଏଇ ତ ରୋଡରେ ରହୁଛୁ ଆଉ, ଭଡାରେ ଅଛୁ। ଏ ପୁଅ ପାଠ ପଢୁଛି ସେଇଥିପାଇଁ ରହୁଛୁ ଆଉ।
ଆପଣ ଏବେ କଣ କରନ୍ତି?
ଆ ମୋ ଏମ ବିଜନେସ କରୁଥିଲି, ଯ ଜବ୍ ବି କରୁଥିଲି ସବୁ କରୁଥିଲି। ଆ ହଉ ତାହେଲେ ଏଇ ଯୁଦ୍ଧ ନାଗିଲାନି ଯେ ଗୋଟେ କି ଯୁଦ୍ଧ ହେଲା ଯେ ଓ ହଉ ଆମ ଅବସ୍ଥା ଖରାପ ହେଲା ଆଉ କଣ। ଗ୍ୟାସ ଗୁରା ହେଇଗଲା ତିନିହଜାର ଟଙ୍କା।
ସବୁ ଜିନିଷ ତ ରେଟ୍ ବଢିଲା ଆଉ
ଗ୍ୟାସ ତିନି ହଜାର ହେଇଗଲା ଯେତେବେଳେ ଆ ଲେବର ଆମର ନିଅନ୍ତି ସାଢେ ଚାରିଶହ ଟଙ୍କା ଦିନୁକୁ ପା ସେ ବାର ହଜାର ଟଙ୍କା ସେ ପାଇବେ। ଆଚ୍ଛା ବାର ହଜାର ଟଙ୍କା ରୁ ପାକେ ମାନେ ଗ୍ୟାସ ବାବଦରେ ତାର ପଇସ ସରିଗଲା । ଆଉ ସେ ତ ଖାଇବ କଣ ରହିବେ କଣ ନେବେ ଘରକୁ ଝାଡଖଣ୍ଡ ସବୁ ପଳେଇଲେ ଆଉ।
ଆଚ୍ଛା।
ଏଇଆ ଏମିତି ଆଉ ଆଉ କିଛି ନାହିଁ ମ ହେଲା ଏଇଆ।
ଆଚ୍ଛା ଆଚ୍ଛା ଉଁ।
ହଁ?
ଆଉ ଆଜ୍ଞା ଖାଇସାରିଲେଣି ଆପଣ?
ନା ମୁଁ ଗାଧେଇନି ମୁ ନ ମୁ ସୌ ମୁଁ ସୌ ସବୁ କାମ ମୋରପା ସରନି ସେଉ କାମ ସରନି ମୁଁ ଅପେକ୍ଷା କରିଛି ଟିକେ ଆ ଥଣ୍ଡା ପାଗଟା ଅବାଗ୍ୟା ଲାଗୁଛି ଉଠି ଓ ଓଦାଏ ମାନେ ମୁଁ ଯାଇଥିଲି ଜଳଖିଆ ଖାଇବା ପାଇଁ ସବୁ ସେତେବେଳୁ
ଆଜ୍ଞା।
ଟ୍ରାଏ କଲି ବହୁତ ବର୍ଷା ହେଲା ଫଳରେ ଆଉ ଆଉ ଭଲ ଲାଗିଲାନାଇଁ।
ହଁ ସେମିତିରେ ବି ବର୍ଷା ପାଗ ପାଇଁ ବାହାରକୁ ଯିବା ପାଇଁ ବି ଭଲ ଲାଗୁନି ଏତେ।
ଏଇ ଜର ଫର ଏ ଅବାଗ୍ୟା ଦିନ ବର୍ଷା ତିନ୍ତୁଚ ମାନେ ଜର ତେ ବେଳେ ବଡ ଭଲମନ୍ଦ ହବ।
ହଁ ଅଧିକ ଓଦା ହେଇଗଲେ ଜର ହେଇଯିବ।
ଜର ହବ। ମୁଁ ତେଣୁ ଏଇନା ଏଠି ଯୋଉଠି ଭଡାରେ ଅଛି ଆଉକୁୁଆଡେ ଏଠି ଯାଇହଉନାଇଁ। ଏ ଗାଁ ପାରେ ରହିଥିଲେ ଆପାକୁ ଯା ତାପାକୁ ଯା। ଏ ଆ।
ଆପଣ ଗାଁକୁ କେବେ ଆସନ୍ତି ନା ଆସନ୍ତିନି?
ଆଉ ଗାଉ ନା ଗାଉ ନାଁ ତମେ ଭାଇ ଭଉଣୀ ତମେ କେତେ ଜଣ?
ଆମେ ଦି ଜଣ ଭାଇ।
ଦି ଭାଇ?
ଆଜ୍ଞା ନାହାନ୍ତି।
ଦି ଭାଇରେ ତମେ ବଡ ନା ତମେ ସାନ?
ହଁ ମୁଁ ବଡ଼।
ଓ ତମେ ବଡ। ଆଉ ସାନ ସାନ ଜୀବନ କୋଉ ଶ୍ରେଣୀ?
ସିଏ ତାର ଆଇ ଟି ଆଇ କରିଛି।
ଆଉ ଭାଇ ଟିଏ ଆ ଯେକୌଣସି ପଲାଣ୍ଟ ପ୍ଲାଣ୍ଟ ତ ଅଛି ଡବୁରୀ ପ୍ଲାଣ୍ଟରେ ରହିବ ଆଉ କଣ।
ହଁ ଡୁବୁରୀ ପ୍ଲାଣ୍ଟ ରେ ବି ଫର୍ମ ପକେଇଥିଲି କିନ୍ତୁ ଯାଇନି। ଯୋଇନିଂ ପାଇଁ ଡୁବୁରୀ ପ୍ଲାଣ୍ଟରେ ଫର୍ମ ପକେଇଥିଲି କିନ୍ତୁ ଯାଇନି।
ହଁ ଡୁବୁରୀ ଚାକିରି କରିବ ଚାକିରି କରିବେ ଜବ୍ ଆଇଟିଇ ପିଲା କ ଆଉ କଣ ବେକାର ରହ ଆଇଟିଆଇ ପିଲା କେ ବେକାର ରହିବେନି। ଅନ୍ୟ କେ ବେକାର ନାଁ ଆଇ ଟି ଆଇ ପିଲା ବେକାର ରହିବେନି।
ହ ହ।
ଅଟିଆଇ ମାନେ ପକାଯାଉ ଏଇଆ ପଇସା ଟିକେ ପଇସା ଟିକେ କମ୍ ମିଳିବ ଭଲ ହୁଅନ୍ତ। ଏଇ ଜିନଷ ଜଣ କିନ୍ତୁ ତମେ ପକ୍କା କିନ୍ତୁ ଏତିକି କଥା ଯେ ଜବ ଟା ପାଇବ।
ହଁ ହଁ।
ଆଇଟିଆ କରିବା ମାନେ କରିବା ବଦଳ ମାନେ ବହୁତ ଆର ପାଠ ଅଛି। ଯୋଉ ପାଠ କ ପିଲା ଜାଣି ପାରୁନାହାନ୍ତି ପାଠ ଗୁଡା ଆଉ। ସମସ୍ତେ ସେଇ ସେଇ ନା ନା ସେଇ ସେଇ ପାଠରେ ଜାଣିଛନ୍ତି ଆଇଟିଆ ଡିପ୍ଲୋମା। ବହୁତ ଅଲଗା ପାଠ ଅଛି ଅଲଗା ପାଠ ଅଛି ମାନେ ଯୋଉଟା ଆମେ ଜାଣିପାରନାହାନ୍ତି ତମେ ଦେଖିବ ସର୍ଚ୍ଚ କରିକି ଅନେ ଅନ୍ୟ ସବୁ ହଁ ମଟ୍ରିକ ପାସ୍ ଆଉଟ୍ ଉପରେ ବଢିଆ ବଢ଼ିଆ କୋର୍ସ ଅଛି ଯୋଉ କୋର୍ସଗୁଡା କଲେ ହଁ ଲୋକ ଜାଣିନାହାନ୍ତି ଯେ ଏଟା କି ପାଠ ଏଇଟା କି ପାଠ। ହଁ।
ହଁ ସମସ୍ତେ ତ ଆଇଟିଆଇ କରୁଛନ୍ତି ଶୀଘ୍ର ଏଇ ଚାକିରି ପାଇବା ପାଇଁ କୋଉଠି ରହିବା ପାଇଁ ସେଥିପାଇଁ।
। ମାନେ କେମିତିି ଦି ପଇସା ପାଇବ ଏଇଆ।
ହଁ ସେଥିପାଇଁ କରିଛନ୍ତି ସମସ୍ତେ ଆଉ।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
ଆଛା।
ପଇସା ନ ଆସିଲେ କରିବ କଣ?
ହଁ ସମସ୍ତେ ସେଇ ପଇସା ପାଇଁ କରଛନ୍ତି ହଁ।
ତା ପରେ ପଇସା ତା ପରେ ପାଠ ପଢିବା ଆ ଟିକେ ସରି ନଥିବ ଏ ନ ସରିଲା ବାପା ମା ଆମୁଁନ ମନେ ବସିଲେ। କଣ ବସିଛି ଦିନ ଆଗ ରୋଜଗାର ନାହିଁ ପଥର ନାହିଁ ବସିଛି ଦିନ। କଣ କରୁନୁ ଏ ଚାଲିଲା ମୁଣ୍ଡ ଖରାପ ହବ?
ହୁଁ। ।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
ଆମେ ତମର ସେ କର ସେଇଆରେ ସେ କେଉଁ ଜର ଏ ସେ ଖାଇ ଜରା ମ କଣ କେ ଜରା ମୋ ଠାକୁର ଗୁଣ୍ଡା ଉ ସେକର୍ ସବୁଆଡେ ସେକର୍ ସବୁଆଡେ ମୁଁ ଦେଇଛି ସବୁଆଡେ।
ଆମର ଏପଟେ ଆନ୍ଦପୁର ସାଇଡ ଆଉ।
ହ ଆନ୍ଦପୁର, ସାଳବଣି
ହଁ ସେପଟ ସାଇଟ
ସେପଟ ସେ ଆଠି ଆଉ। ତରତରା ଟା ମୋ ପିସାର ହଉ ମୋ ପିସ ତରତଡା। ଅର୍ତ୍ର ବୋଲି ଗୋଟେ ଅଛି ଜାଗା ଜାଣିଛ ନା ଜାଣି ନା?
ହଁ ଜାଣିଛି ଦର ତର ଅଛି ଗୋଟେ।
ତରତରା ତ ଦିିବାନପୁରୁ ଯିବା ପଡ ତରତରା।
ହଁ ହଁ।
ମୋ ପିଶି ହର ଆଉ।
ହଁ।
ଏ ଗଞ୍ଜା ରଖିଛି ଏଇ ଗଞ୍ଜା ବୋ ବଉଛି ବଉଛି।
ହଁ ମ ହଁ ମୋ ଘରେ ଅଛନ୍ତି ଦି, ତିନିଟା ଗଞ୍ଜା।
ଆ ବଢିଆ ଆଉ। ଏ ଲଢ଼େଇ ନା ଫାଇଟର କୁକୁଡ଼ା ନା, ନା ଏ ମୋଡ ମୁ ମୋଡ ମଳା ପାଟି?
ହଁ ସେମତି ଏଇରା ନା ଦେଶୀ ସବୁ ବଡ ବଡ ଗଞ୍ଜା।
ନା ଫାଇଟର ନୁହେଁ, ଅ, ଲଢେଇ ଗଞ୍ଜା ଲଢେ
ଫାଇଟର ଥିଲେ ଯେ, ଏବେ ଆଉ ଫାଇଟର ନାହାନ୍ତି।
ଏ ଫାଇଟର ଗଞ୍ଜା ନହେନେ, ଫାଇଟର ଗଞ୍ଜା ଗୁରା ପଇସା ନା ଆଉ।
ଫାଇଟର ରଖିଥିଲେ କିନ୍ତୁ ଏବେ ସିଏ ବିକ୍ରି କରିଦେଇଛନ୍ତି।
ଏ ଲୋକ ନେଇକି ଫାଇଟର କୁକୁଡା ନେଇ ଚାଷ କରୁଚନ୍ତି। ଫାଇଟର ଗଞ୍ଜା ଚାଷ କରୁଛନ୍ତି।
ହଁ ଥିଲେ ଆମର ବହୁତ ଗୁଡା। ଏବେ ସବୁ ବିକି ଦେଇଛନ୍ତି।
ତୋମେ ସେଇଠି ହାଟ କୋଉଠି ବ୍ରାହ୍ମଣୀପାଳ ହାଟ କରୁଛ ନା? କୋଉ ହାଟ ତୋମର କୋଉ ହାଟ?
ବ୍ରାହ୍ମଣୀପାଳ ହାଟ ଏପଟେ ହ-ହରିଚନ୍ଦନପୁର ହାଟ।
ଅର୍ଚେନ୍ଦୁ ମଗା ମୁଣ୍ଡା।
ଉଁ,।
ଏ ଅରଚନ୍ଦୁବାଡ଼ ଟା କୋଉ ଅରଚନ୍ଦ୍ରବାଡ଼ ଟା କୋଉ କୋଉ ଦିନ ହଉଚି?
ଅରଚନ୍ଦୁ ପୁରା ହେକଡେ ଆମର ରବାର ଦି
ବୁଧବାର ଦବ କହୁଲା।
ଆଉ ସେ ଆମର ରବବାର ନା କଣ ଏମତି ବୁଧବାର ନା କଣ ରବବାର ଏମିତି ହଉଛୁ କୋଉ ବାର ଗୋଟେ।
ନା ବୁଧବାରେ ବୁଧବାର ହେଲେ ଭଲ ହୁଅନ୍ତା ତ।
ତ ଲ-ରବାର ତ ରବାରେ
ଏଇଆ ଏଇ ଉ, ପଶି ବସି ବିରକ୍ତ ଲାଗୁଛି, କିଛି କାମ ଧନ୍ଦା ଯୁଟି ଗଲେ ଟାଇମ୍ କାମ ନକଲେ ଭଲ ଲାଗିବନି। କାମ ଦରକାର ନା, ତାପରେ ଏମିତି ଲୋକ ଏମିତି ହେଲେଣି ଏଇନା ଯଦି ଗୋଟେ ଚାକିରି କୋଉଠି ହୁଏ। ଓ, ବାହାରିଲା ପ-ପନ୍ଦର ହଜାରେ ଚ-କୋଡିଏ ହଜାର ଧର ବା। ଏଠି ଦି ଲକ୍ଷ ଲୋକ ଯାଇକି ପହଞ୍ଚି ଯାଇଥିବେ।
ହଁ ଯୋଉ ଚାକିରି ତ ଏବେ ଆଉ ଫାଙ୍କା ମିଳୁନି, ଯୋଉଠି ବି ହେଲେ ସମସ୍ତେ ବସ ଯାଉଚନ୍ତି।
ଏ ମାଡ ଗୋଳ।
ହଁ ବା ଛୋଟ ଛୋଟ ଚାକିରି ପାଇଁ ବି ମାଡ ଗୋଳ।
ଆ, ମନ୍ତ୍ରୀ, ଏ ମାନଙ୍କୁ କେତେ ଖସାମିତି କରିବ। ଓ ମନ୍ତ୍ରୀ ପାଖରୁ ଚିଠା ଆଣେ, ଲେଖା ଆଣେ ଯିଏ ଆଣେ ସିଏ ଆଣେ। ଆଉ ନନେ ସିଏ ନ କହିନେ ହବ ନାଇଁ। ଅର୍ ସିଏ ଆଗେ ତୋମ ବାଛିବେ ତୋମେ କୋଉ ଦଳର। ସିଏ ଆଗେ ତାଙ୍କର ତାଙ୍କ କୋଉ ଦଳ ଲୋକ ନ ହେଇଥିଲେ ହବନି। କିନ୍ତୁ ମୁଁ ଜାଣିଚି ଚାକିରି କଣ କି ଯୋଉ ଲୋକର ଅଫିସର୍ କିଏ ଲେବୁଲ୍ ରେ କିଏ ଚିହ୍ନା ଥିବ।
ହଁ ତାଙ୍କର କିଏ ଚିହ୍ନା ଥିଲେ ସିଏ ହେଇଯିବ ଜଲଦି।
ଆ, ମନ୍ତ୍ରୀ କଥାରେ ଯେତିକି ନ ହବ। ଅଫିସର୍ ଯିଏ ଚାଇଁ ଯା- ଚାହିଁଲା ମାନେ ଫଟକିନି ହେଇଯିବ।
ହଁ ତାଙ୍କର ଚିହ୍ନା ଯହା ଚିହ୍ନା ଥିବ ଟିକେ ସିଏ ଜଲଦି
ଅପ୍ ନିଜର ହେଲେ ହଁ ଆଉ ଅ, ଅଫିସର୍ ଙ୍କ ରେକମେଣ୍ଡେସନ୍ ଟା ଟିକେ ଅଲଗା। ଅଫିସର୍ ରେକଣ୍ଡେ ସବୁ ଷ୍ଟେଜ୍ ରେ। ଅଫିସର୍ ରେକମଣ୍ଡେସନ୍ ଟା ଅଲଗା। ଅଫିସର୍ ରେକମଣ୍ଡେସନ୍ କରିଚି ମାନେ ଗୋଟେ ମନେ କର ଡିଜିଏମ୍ ଟେ ରେକର୍ଡ ନ କଲା। ଗୋଟେ ଜଣୁକୁ ଛୋଟିଆ ନ-ଇଏ ଠିକାଦାରକୁ ଫୋନ୍ କଲା ଯା ପାଖରେ ଦୁଇଶହ କି ତିନିଶହ ଲୋକ ଥିବେ, କି ପାଁଶହ ଲୋକ ଥିବେ, ଆରେ ମୋ ପିଲାଟାକୁ ଦେଖିବୁ ଯେ ଇଏ ମୋ ଆ, ମାନେ ସିଏ କଣ୍ଟାଟର୍ ହବ। ହଁ ଡିଜିଏ ଫୋନ୍ କରିଛି ମାନେ ସିଏ ତୋମ ତୋମେ ଚାକିରି ନ କଲା ପର୍ଯ୍ଯନ୍ତ, ସିଏ ବସେଇ ଉଠେଇ ଦବନି ତୋମକୁ। ଡକ୍ୟୁମେଣ୍ଟ ଦିଅ, ବାୟୋଡାଟା ଟେ ଦିଅ। ଏଠି ସେ କଣ ନା ଡିଜି ପାଖରେ ବସିବୁ ମାନେ ହାତୀଟା ଦେଖ କେବେ କେଉଟି?
ହଁ ସେଟା ବି ତ ଅଧିକ ରହିବ ନା ସେଥିପାଇଁ।
ହଉ ଯାଏ, ଗାଧା ଗୋଦି କରିବା ବାହାରିବା, ଆଉ କଣ କରିବା ଖାଇବା। ଆଉ ମୁଁ ଗାଧେଇନେଇ ଲା-ରହିଲି ତାହେଲେ ଆଉ।
ହଉ ଆଜ୍ଞା ଧନ୍ୟବାଦ।